ହଁ ବନ୍ଧୁ ଜୟ ଜଗନ୍ନାଥ।
ଆଜି କେମିତି ଆପଣଙ୍କର ଏତେ ଦିନ ପରେ କଥା ମନେ ପଡ଼ିଗଲା ଆଜି ମୋର।
ମନେ ପଡିଲା ସେଥିପାଇଁ ଆପଣଙ୍କୁ ଯୋଗାଯୋଗ କଲିି ଟିକେ ଆଉ।
ଓହୋ ଯାହା ହଉ ମୋର ଭାଗ୍ୟ ଯାହା ହଉ ଆପଣଙ୍କର ଆଜି ମୋ କଥା ମନେ ପଡିଛି ଆଜି କେତେ ଦିନ ପରେ।
ଆଜ୍ଞା ଆଜ୍ଞା।
ମୁଁ ତ ଏବେ ବାହାରକୁ ଆସିଛି। କିଛି ଦିନ ହେଲା ମାନେ ଭୁବନେଶ୍ଵର ନାହିଁ ମୁଁ ଆପଣ ଜାଣିଛନ୍ତି?
ନା ଜାଣିନି ଆପଣ ତ କହିନାହାନ୍ତି ଆପଣ ତ ଯୋଗାଯୋଗ ଯେହେତୁ ନଥିଲା ମୋର। ତ ମୁଁ ଜାଣିନି ଆପଣଙ୍କ ବାହାରେ ଅଛନ୍ତି ବୋଲି ଏବେ କୋଉଠି କଣ ଅଛନ୍ତି କୁହନ୍ତୁ?
କଟକ ଆସିଛି ତ କଟକରେ ଟିକେ କିଛିଟା ମୋର କାମ ଥିଲା।
ଆଛା ଆଛା କଟକରେ ଯେ କଟକ ଦହିବରା ବିରିୟାନୀ ଖାଉଥିବେ ଆପଣ ଆଉ।
ନିଶ୍ଚୟ ନିଶ୍ଚୟ କଟକର ଦହିବରା ମୁଁ ଖାଇବାକୁ ଯାଇଥିଲି କିନ୍ତୁ ବିରିୟାନୀ ନୁହେଁ।
ତ ବିରିୟାନୀ କାହିଁକି ଖାଇନାହାନ୍ତି କଟକ ପ୍ରସିଦ୍ଧ ତାଙ୍କ ଯୋଉ ଚାନ୍ଦିନି ଯୋଉ ପାଖ ଗିରିଜା ବିରିୟାନୀ ତ ସେଇଠି ତ ଭଲ ହଉଛନ୍ତି। ଆପଣ ନିଶ୍ଚୟ ଖାଇବା କଥା ସେଇ ଜାଗାରେ।
ହଁ ସେଠାରେ ତ ବହୁତ ଶୁଣିଛି ମୁଁ ହେଲେ କେବେ ଯାଇନି କାରଣ ମୁଁ ହାଇଦ୍ରାବାଦକୁ ଯାଇଥିଲି ଏବଂ ସେଠାରେ ବିରିୟାନୀ ଖାଇଥିଲି ସେଠାରେ ବହୁତ ଭଲ ଲାଗିଥିଲା।
ଆଚ୍ଛା ଆଚ୍ଛା ମୁଁ ତ କେବେ ହାଇଦ୍ରାବାଦ ଯାଇନି ଯାଇଥିଲେ ଜାଣିଥାନ୍ତାଙ୍କ ବିରିୟାନୀ କେମିତି କଣ?
ଆପଣ ବନାରସ ବୃନ୍ଦାବନ ଯାଇ ଆସଛନ୍ତି କିନ୍ତୁ କେବେ ହାଇଦ୍ରାବାଦ
ହୁଁ ଜାଣି ନାହିଁ ଯିବା ତ ପ୍ଲାନିଂ ଅ ଯିବାତ ଯୋଜନା ଅଛି ତ ଘର ଲୋକ ଖାଲି ଯଦି କୁହନ୍ତେ ତ ଯ ଯିବା ଯିବାର ଅଛି ଆଉ।
କିନ୍ତୁ ସେଠାରେ ବିରିୟାନୀ ଖାଇଲାବେଳେ ଟିକେ ଦେଖିକରି ଭଲ ଯେ ଦେଖିକରି ଖାଇବେ କାରଣ ସେଠାରେ ଅଲଗା କିଛି ମାଂସର ବ୍ୟବହାର ହୋଇଥାଏ।
କଣ କହିବା ଭାଇ ଆମ ଦେଶ ତ ମିଳାମିଶା ଇଏଟା ତ ବହୁତ ତାଙ୍କର ଅଛି ତ ଯାହାବି ଖାଇବା ଯାହାବି ପିନ୍ଧିବା ପୂର୍ବରୁ ତ ସବୁ ଦେଖିକି ଖାଇ ଖାଇବା। ପିନ୍ଧି ଆଉଛୁ ଦେଖିକି ସବୁ ଜିନିଷ କରିବାର ଅଛି ନା
ନିଶ୍ଚୟ।
ଦେଖାଯାଉ ଆଗକୁ କଣ ହଉଛି ଆଉ କଣ ଆଉ କଣ କହିବି ଆପଣଙ୍କ ଦେହ ଏବେ କେମ ମିତି କଣ ଅଛି କୁହନ୍ତୁ?
ହଁ ବହୁତ ଭଲ ତ ଅଛି ଏବେ ସବୁ ତ ଠିକ ଠାକ ଚାଲିଛି।
ଆଚ୍ଛା ଆଛା ଆଉ ଆପଣଙ୍କ ଘର ଲୋକଙ୍କର
ହଁ ସେ ସବୁ ବି ବହୁତ ଭଲ ଅଛନ୍ତି କିଛି ଏବେ କିଛି ମାନେ କିଛି ଖରାପ ନାହିଁ ସବୁ କିଛି
ଆଚ୍ଛା ଆଚ୍ଛା ମଉସା ମାଉସୀ ଠିକଠାକ୍ ଥିବେ ତ ନିହାନ୍ତି ଆଉ।
ନିଶ୍ଚୟ ନିଶ୍ଚୟ ସବୁ ଭଲରେ ହିଁ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆମର ଯେଉଁ ହାଇଦ୍ରାବାଦ ଆପଣ କେବେ ବୋଲି ଯିବେ ବୋଲି ପ୍ଲାନିଂ କରିଛନ୍ତି କେବେ ନା କରିନାହାନ୍ତି?
ନା ପ୍ଲାନିଂ ତ ଏବେ ଯୋଜନା ତ ଏବେ କିଛି ହେଇନି। ଯେବେ ଯୋଉ ଦିିନ ହବ ତ ଯିବାର ସେବେ ଅଛି ଆଉ
ଓହୋ ମୁଁ କିନ୍ତୁ ଏଠି କଟକ ଆସିଛି କିନ୍ତୁ ସେଠ ସେଠାର ଦହିବାର ମୁଁ ଯେତିକି ଖାଇଲେଣି ବହୁତ ଭଲ କିନ୍ତୁ ଏବେ ଆଜିକାଲି କଟକରେ ମଧ୍ୟ ଭଲ ଦହିବାର କରୁ ନାହାନ୍ତି।
ବନ୍ଧୁ ଉଡଉଛନ୍ତି ଆଗରୁ ପଇସା ପଚାରୁ ନଥିଲା ଆଗରୁ ଖାଇବାର ଟିକେ ସ୍ଵାଦ ଥିଲା। ତ ଲୋକମାନେ ସେତେବେଳେ ନିଜେ ବେପାର ନ ଦେଖି ଆଖି ଲୋକଙ୍କୁ ଭଲ ହିତ ପାଇଁ ଦଉଥିଲେ ତ ଏବେ ଲୋକମାନେ ପଇସା ଦେଖଉଛନ୍ତି ବହୁତ୍ ସବୁ ଜିନିଷ ରେ ମିଳାମିଶା କମ କମ ଖ ଅଧିକ ଆୟ କେମିତା କରିବେ ସେମାନେତ ସେଇ ଯୋଜନା ରଖି ସେମାନେ ଜିନିଷ ପତ୍ର ବିକ୍ରି କରୁଛନ୍ତି।
ନିଶ୍ଚୟ ମୁଁ ଏବେ କିଛି ଦିନ ହବ କ କଟକର ବହୁତ ଜାଗାରେ ଦହିବରାଟିକୁ ମାନେ ଚାଖିଥିଲି କିନ୍ତୁ ସବୁ ଜାଗାରେ ଗୋଟେ ହିଁ ଜିନିଷ ସମାନ ରହୁଥିଲା। ଆଉ ତାହା ହଉଛି ରାଗ କାରଣ ସେମାନେ ଦହିବରାରେ ଯୋଉ ଆଳୁଦମକୁ ବହୁତ ରାଗ କରିଦଉଛନ୍ତି ତାର କାରଣ ଆପଣ କଣ ଜାଣିଛନ୍ତି?
ତ ସେମାନେ ରାଗ କରୁଛନ୍ତି କାରଣ ସେ ଦହିବରା ଆଳୁଦମର ରଙ୍ଗ ଆଣିବା ପାଇଁ ସେ କରୁଛନ୍ତି। ରାଗ କରିବା ଫଳରେ ଖାଇବ ତ ଟେଷ୍ଟ ଆସୁନି କିନ୍ତୁ ଖାଇବାରେ ବହୁତ କିଛି ଖରାପ ଆସୁଛି ଆଉ
ନା ନା ସେଥିପାଇଁ ନୁହେଁ ଆକ୍ଚୁଲିରେ କାରଣ କଣ ମୁଁ ତାହା ପଛରେ ଜାଣିବାକୁ ପାଇଲି ଆମ ଘର ଲୋକଙ୍କ ଠାରୁ
କଣ କହିଲ କଣ କହିଲେ ଆପଣଙ୍କର
ସେମାନେ କହିଲେ କି ଦହିବରାର ଏତେ ରାଗ କରିବା ପଛରେ ଉଦ୍ଦେଶ୍ୟ ଏହା କି ଆପଣ ଜାଣିଥେ ଦ ଖାଇଲା ପରେ ଲୋକମାନେ ମାନେ ଅଧିକ ଆଳୁଦ ମାଗିଥାନ୍ତି ପଛରେ
ଆଜ୍ଞା ଆଜ୍ଞା
ତ ସେଥିପାଇଁ ସେ ନ ମାଗିବା ପାଇଁ ମାନେ ଅଧିକ ରାଗ କରିଦିଅନ୍ତି ଯାହା ଫଳ କି ଖାଇ ମଧ୍ୟ ହୁଏ ନାହିଁ
ଏଇ କଥା ଯିଏତ ଅଧିକ ଖାଉ ଥିବ ସେଏତ ଆହୁରି ଅଧିକ ମାଗିକି ଖାଇବ।
ହଁ କିନ୍ତୁ ଆପଣ ତ ଜାଣିଛନ୍ତି ଲୋକମାନେ ଆମର କେତେ ମିଠା ତେଣୁ ସେମାନେ ରାଗ ବେଶୀ ଖାଇ ପାରନ୍ତି ନାହିଁ ଅ ଅତ୍ୟଧିକ ଲୋକ
ହଁ ଆଚ୍ଛା ଆଚ୍ଛା ତ ଏଇଭଳିଆ କଥା ମୁଁ ତ କେବେ ଶୁଣି ନଥିଲି ଯାହାଉ ଆଣଙ୍କଠୁ କିଛି ନୂଆ ଜ୍ଞାନ ପାଇଲି।
ନିଶ୍ଚୟ ମୁଁ ତ ନିଜେ ହିଁ ସେଇ କଟକର ବାସିନ୍ଦା ମାନଙ୍କଠୁ ଏହା ଶୁଣିବାକୁ ପାଇଲି ଏବଂ ତା ସହିତ ଯୋଉମାନେ ବେପାର କରୁଛନ୍ତି ସେମାନେ ମଧ୍ୟ ଏ କଥା କହିଥିଲେ
ଆଚ୍ଛା ଆଚ୍ଛା ତ ସେମାନେ ଏଇ ମିଳାମିଶବୁକୁ ଆରାମ କରିକି କେମିତି ରାଗ କରି ଚିନ୍ତା ହେଲେ ଆଉ।
କଲର କେବଳ ରଙ୍ଗ ପାଇଁ ନୁହେଁ ରଙ୍ଗ ତ ଆପଣ ଜାଣିଛନ୍ତି କି ରଙ୍ଗ ମିସ୍ତ୍ରୀ ତ ଆମର କମ ନାହାନ୍ତି ଓଡିଶାରେ
ଆଜ୍ଞା ଆଜ୍ଞା।
ତାଙ୍କ କଥା ନ କହିଲେ ଚଳେ କିନ୍ତୁ ସେସବୁ କଥା ଉଠାଇବା ଆମର ଦରକାର ନାହିଁ।
ହ ଆଜ୍ଞା।
ଆଜ୍ଞା ଆଉ ମୁଁ ତ ଆଉ କିଛି ଦିନ ପରେ ମୋର ଯିବାର ଅଛି ବନାରସ ଯିବାର ଅଛି।
ଟଠିକେ ଟଠିକେ ଭାଇ
ଆଚ୍ଛା ହଉ ସେଥିରେ କିଛି କଥା ନାହିଁ ଆପଣ ଯଦି ବ୍ୟସ୍ତ ଅସଛନ୍ତି ଆପଣ ଯେତେବେଳେ ଆସିବେ ମୋତେ କହିବେ। ମୁଁ ସେଥି ଏ ଭିତରେ କିଛି ମୁଁ ସେଥି ଭିତରେ କିଛି କଥାବାର୍ତ୍ତା। କରୁଥାଏ।
ଆଜ୍ଞା ନା ମୁଁ ଆସିିବି ଅଛି ଅଛି ଆଉ ଆପଣ କୁଆଡେ ଯାଇନି ଆପଣ କୁହନ୍ତୁ।
ଓହ। ଆପଣ କୁଆଡେ ଯାଇନାହାନ୍ତି ତ ତେବେ ମୋର ଇଚ୍ଛା ଅଛି ଏଇ ଦିନ ପରିବାର ସାଙ୍ଗ ମାନଙ୍କ ସହ ମିଶିକି ଗୋଟେ ଭ୍ରମଣରେ ଯିବା ପାଇଁ ବନାରସକୁ ଯିବି ବୋଲି ଭାବିଛି
ଆଜ୍ଞା ବନାସର ଯାଆନ୍ତୁ ଯେତେବେଳେ ଯିବେ ମୋର ସେଠି ଚିହ୍ନା ପଚ ଅଛନ୍ତି ଯେହେତୁ ତ ମତେ କହିଦେବେ ମୁଁ ଆପଣଙ୍କୁ ତାଙ୍କର ଯୋଗାଯୋଗ ନମ୍ବର ସବୁ ଦେଇଦେବେ ତ ଆପଣ ଯୋଗାଯୋଗ କରିକି ସେଠରେ ବହୁତ କମ ଦରରେ ଗୋଟେ ହୋଟେଲ ଟି ପାଇବେ ଆଉ ଖାଇବା ପିଇବା ପ ଖାଇଙ୍କୁ
ଓହ ଆପଣଙ୍କର ତେବେ ଚଛିହ୍ନା ଅ ମୁଁ ତ ଜାଣ ନଥିଲି ଯାହା ହଉ ବେଶ ଭଲ ହେଲା ଆଉ ସେଠାରେ ହୋଟେଲ ସବୁ ମାନେ କେମତି କଣ ଦର କେମତି କଣ ରହୁଛି? ସେଠାରେ ହୋଟେଲ ର ଦର କଣ କେମିତି କଣ ସବୁ ରହୁଛି?
ଧର ବନ୍ଧୁ ତ ଏବେ ନନ୍ ଏସି ବିନା ଏସି ବାଲା ରୁ ହଜ ଆସୁଛି ଆଉ ଏସି ଭଳି ରୁ ଦିନକୁ ପନ୍ଦରଶହ ଆସୁଛି ତ ଆପଣଙ୍କ ଆଚ୍ଛାପଣ ଯଉ ରୁମେ ରହିବେ
ଓହୋ କିନ୍ତୁ ପୁରୀ ଠାରୁ ତ ତାହା ବହୁତ ଅଧିକ ହୋଉଛି କାରଣ ପୁରୀରେ ଆମେ ଯାଇଥିଲୁ ମାତ୍ର ସାତଶହ ଟଙ୍କାର ରଗାଇଥିଲୁ।
ସେଇଟା ବନ୍ଧୁ ପୁରୀ କଥା ଅଲଗା ଆଉ ସେଠି କଥା ଅଲଗା ଯେହେତୁ ଆପଣ ଦୂର ଯାଉଛନ୍ତି ସେ ବହୁତ ଦୂର ଯାଗା ହଉଛି ତ ସେଠି ରୁମ ରେ ଟିକେ ଅଧିକ ପଡୁଛି।
ଓହୋ ଏପରି କଥା ମୁଁ ତେବେ ଜାଣିନଥିଲି ଆଉ ହେଥିବ ତବେ ହଜାର ଟଙ୍କା ବି କିଛି ଇଏ ନୁହେଁ କିନ୍ତୁ ଗୋଟେ ଦିନ ପାଇଁ ମାତ୍ରାନେ ଚବିଶ ଘଣ୍ଟା ପାଇଁ ନା
ଆଜ୍ଞା ଆଜ୍ଞା ଚବିଶ ଘଣ୍ଟା ଭିତରେ ଆପଣ ବେଶୀ ଦୀରେ ଆପଣ ତ ଚବିଶ ା ରୁମରେ ଯା ରା ଟାଇମରେ ଶୋଇବେ ତ ମୁୋ ମତ ଆପଣ ବାର ଘଣ୍ଟା ରୁମ୍ କରିଦେଲେ ଆପଣ ପାଂସ ଟଙ୍କାରେ କି ଛଅଶହ ସାତଶହ ଟଙ୍କାରେ ରୁମ୍ ପାଇ ଯାଇଥାନ୍ତେ ଆପଣ ଦିନ ସାରା ବୁଲିବେ ନା ବାହାରେ ତ ଆପଣ ଗୋଟେ ସିଂ ଯଦି ଗୋଟେ ଗୋଟେ ବ୍ୟାଗ ନେଇ ଯାଇଥିବେ ତ ଗୋଟେ ବ୍ୟାଗ୍ କାନ୍ଧରେ ପକେଇ ଚାରିଆଡେ ବୁଲିଲେ ଆଉ ସେ ବ୍ୟାଗ୍ ଟା ସେପଟେ ରାତିରେ ରହିଲେ ସେ ରୁମ୍ ରେ ରଖିଲେ ତ ତ ଆପଣ ଅଧିକ ବ୍ୟାଗ୍ ନେଇଥିବେ ଯଦି ତ ମ ରଖିବାକୁ ତ ଆପଣ ନିହାତି ରୁମ୍ ନବାକୁ ପଡିବ ତ ଏ ଯା ପଇସା ଅଧିକ ଖର୍ଚ୍ଚ ହବ ତ ଗୋଟ୍
ତ ଗୋଟେ ବ୍ୟାଗ୍ ଯଦି ନେଇଥିବେ ଆପଣଙ୍କ ପଇସା ବହୁତ୍ କମ୍ ଖର୍ଚ୍ଚ ହବ ତ ଆପଣଙ୍କ ଇଚ୍ଛା ଆପଣ ଯା କରିବେ ଅ। ଓହୋ ଏପରି କଥା ମୁଁ ତ ଜାଣିନଥିଲି କି କିନ୍ତୁ ସେଠାରେ ମୁଁ ଦେଖିଛି କି ସେଠାରେ ଗଳି ବହୁତ ଥାଏ ତେଣୁ ମୁଁ ଭାବୁଛି ଆମ ତ କଟକରେ ଏତେ ଗଳି କିନ୍ତୁ ତାଠାରୁ ତ ଆହୁରି ଗଳି ହୋଉ
ହୁଁ ଆପଣ ତାହେଲେ ବୃନ୍ଦାବନ ଦେଖିନାହାନ୍ତି। ବୃନ୍ଦାବନରେ ଆମେ ଯୋଉ ଜାଗାରେ ରହିଥିଲୁ ରାଧା ବଲ୍ଲଭ ମଠ ପାଖରେ। ତ ସେଇ ଜାଗା ଯୋଉ ଟାଇପ୍ ର ଗ ଯୋଉ ଭାବରେ ଗଳିଥିଲା। ତ ଥରେ ଯଦି ଆପଣ ତାପରେ ପଶିଯିବେ ଆପଣ ତ ବାଟ ବି ପାଇବେ ନି ଆପଣ ତିନି ଘଣ୍ଟା ଚାରି ଘଣ୍ଟା ତା ଭିତରେ ବୁଲୁଥିବେ।
ଓହୋ ମୁଁ ତ ଜାଣିନଥିଲି ଦେଖ୍ ଖାଯାଉ ଯେବେ ଯଦି ଆଗାମୀ ଭବିଷ୍ୟତରେ ଯିବାର କିଛି କଥାବାର୍ତ୍ତା ହୁଏ। ତେବେ ମୁଁ ନିଶ୍ଚୟ ଯିବି।
ଆଜ୍ଞା ଆଜ୍ଞା। ତ ଆପଣ ଯଦି ଆ ପଣ ଯଦି ଭବିଷ୍ୟତରେ କେବେ ଯାଆନ୍ତି ବୃନ୍ଦାବନ ତ ମତେ ତା ପୂର୍ବ ଥର ଜଣାଇ ଥିବେ। ମୁଁ ଆପଣ ସେଇ ଜାଗା ସବୁ ତାଙ୍କର ଏଇ ଯୋଉ ଅଛନ୍ତି ସବୁ ଆମର ଚିହ୍ନା ପରିଚୟ ଲୋକ ମୁଁ ଆପ ତାଙ୍କ ନମ୍ବର ଆପଣଙ୍କୁ ପ୍ର ଦାନ କରିଦେବି ଆପଣ ଯାହା ଫଳରେ ସୁବିଧା ସୁରୁଖୁରୁରେ ସେ ଠି ଯାଇକି ପହଞ୍ଚିକି ଆପଣ ସୁରୁଖୁରୁରେ କାମ ସାରିକି ଆପଣଙ୍କ ଘରକୁ ଫେରି ପାରିବେ।
ନିଶ୍ଚୟ ନିଶ୍ଚୟ ଆମେ କିଛି ସାଙ୍ଗ ସହ କ ଥା ହେଉ ସେମାନେ କହୁଥିଲେ କି ଏ ବର୍ଷ ତାଙ୍କର ଶିକ୍ଷା ବର୍ଷ ପାଇଁ ଟିକେ ମାନେ କାମ ଅଛି ତେଣୁ ସେମାନେ କହୁଥିଲେ କି ଆର ବର୍ଷ ଏଇ ମାସ ଆଡକୁ ଜି ଯିବା ପାଇଁ ତ କହିବାକୁ ଗଲେ ଆମ ହାତରେ ବି ଆହୁରି ବର୍ଷେ ସମୟ ଅଛି।
ତ ବର୍ଷେ ଭିତରେ ଯଦି ମୋ ପାଖରେ ସେମିତି ଟ ଙ୍କା ପଇସା ର ଯେ ଟିକେ ଅଭାବ ନ ରହିବ
ନିଶ୍ଚୟ ନିଶ୍ଚୟ ଏଥିରେ ପଚାରିବାର କଣ ଅଛି ଆପଣ ପଚାରୁଛନ୍ତି କିପରି?
ହଁ ଆଜ୍ଞା ଆଜ୍ଞା ତ ଆର ବ ଷକୁୁ ଯିବା ତାହେଲେ ମିଶିବା ଏଇ ଯିବା ବୃନ୍ଦାବନ ଯିବା ତ ଆଗ ଏଇଠୁ ଯୋଜନା ହେଲା ଆଉ।
ଓହୋ ତେବେ ଦେଖେ ହଁ ହଁ ନିଶ୍ଚୟ ନିଶ୍ଚୟ ଦେଖିବା ଆମେ ଆପଣ ପଇସା ସଞ୍ଚୟ କରନ୍ତୁ ବହୁତ ଭଲ ଭାବରେ କିଛି ମାନେ ଖରାପ ଜିନିଷରେ ଆପଣ ଖର୍ଚ୍ଚ କରନ୍ତୁ ନାହିଁ ମୁଁ ପରାମର୍ଶ ଦେବି ଆପଣଙ୍କୁ।
ନା ମୁଁ ଖରାପ ଜିନିଷରେ କେବେ ଖର୍ଚ୍ଚ କରେନି। ତ ଭଲ ଜିନିଷରେ ଖର୍ଚ୍ଚ କରେ ତ ଦେଖାଯାଉ ଆଗକୁ କଣ ହଉଛି କଣ ନାହିଁ ଆଉ।
ନାଇଁ ଆପଣ କୋଡିଏ ତିରିଶ ଟଙ୍କା ମାଗିକରି ଆପଣ ଯଉଁ ଖ-ଖ-ଖର୍ଚ୍ଚ କରନ୍ତି ମୁଁ ସେ କଥା କହୁଛି ଆପଣଙ୍କୁ।
ନା ମୁଁ କୋଡିଏ ତିରିଶ ଟଙ୍କା ମାଗିତା ବନ୍ଧୁ ମୁଁ ଚାଟ୍ ଗୁପ୍ ଚୁପ୍ ଖାଏ ଯେହେତୁ ମୁଁ ବାହା ଆ ଜିନିଷ ଖାଇବାର ଗୋଟେ ଲୋଭ ଅଛି ମୋର ତ ସେଇ ଖର୍ଚ୍ଚ ଟି କମେଇବାର ଅଛି ଆଉ।
ଓହୋ ତେବେ ତ ଆପଣ ଠିକ ମୋରି ବଳି ହୋଉଛନ୍ତି ଆଉ ମୋର ମଧ୍ୟ ସେଇ ଦୋଷ ଅଛି ଆଜି ପର୍ଯ୍ୟନ୍ତ ମୁଁ ବାହାର ଗଲେ ଖାଇଦିଏ।
ଆଚ୍ଛା ଆଚ୍ଛା ତ ସେ ବାହାରେ ଖାଇବାକୁ ଅଟକିବାର ଅଛି ଆଉ।
ନିଶ୍ଚୟ ନିଶ୍ଚୟ ତାହା ସମୟ ସହିତ ଅତିବାହିତ ହେଲେ ସା ସେ ସବୁ ପଳେଇବ
ଆଜ୍ଞା ଆଜ୍ଞା।
ଆଉ ମୁଁ ତ ଭାବୁଛି ଏବେ ଚାରିଟା ସାଢେ ଚାରିଟା ଚାରିଟା ସାଢେ ଚାରିଟା ହଟା ତ ହେଲାଣି ଯାଉଛି ସାଇ ସ୍ୱରାଜ ବାବୁଙ୍କୁ ଆପଣ ଟିକେ କଲ୍ କରିଦିଅନ୍ତୁ, ହୁଏତ ଆପଣ ବିନ୍ଦୁସାଗର ଯିବାର କିଛି ମାନେ ଅଯୋଜନା ଥିବ।
କଣ କହିଲେ?
କେନ୍ଦୁସାଗର ଥିବାର ଯୋଜନା କିଛି ଅଛି ବୋଧେ ଆଜି ବୁଲାବୁଲି କରିବାର।
ହଁ ଯୋଜନା ଟ ଏମିତି ଅଛି ତ ଦେଖିବା କଣ ହଉଛି? ତ ବନ୍ଧୁ ସମେତ ଏବେ ହେଇଗଲାଣି। ତ ଆମେ ଆ ଆଜ୍ଞା।